ଦୋ ଲୋ
ହାଲୋ
ଓ ଭାଇ ନମସ୍କାରେ।
ହଁ ନମସ୍କାର ନମସ୍କାର।
ଆଉ କଣ କରୁଚ?
ନାଇଁ ବସିଥିଲି ଆଉ ତମେ?
ମୁଁ ଏଇ ଶୋଇଥିଲି ଏଇନେ ଉଠିକି ଟିକେ ବୁଲାଚୁଲା କରୁଚି ଆଉ।
ଓ ଖାଇବା ପିଇବା ସଇଲାଣି?
ନାଇଁ ଖାଇବା ପିଇବା ହେଇନି ମୁଁ ଗାଧେଇଚି ଖାଇନି ଖାଇବି ଆଉ।
ଓହ।
ଆଉ ତମ ଖବର କଣ କୁହ?
ହଁ ସେମ୍ ତି ଚାଲିଚି ଆଉ ଏ ବଢାବୁଢି ସ ସଇଲାଣି ବସ ଏନା ବସଛି ଆଉ ତମର?
ହଁ ମୋର ବି ସେମିତି ଯେ ଆଇଟି ଆଇ ସରିଗଲାଣି ଚାକିରି ଆଶାରେ ଅଛି।
ଆଚ୍ଛା ମୋର ଏବେ ବଢା ବଢି ଚାଲିଛି ଆଉ ସରିବ ଆଉ ସାଇଲେ ମୁଁ ଫୁଣି ସେ କିଆ କୋଉଠି କଣ ହଉଛି ଆଉ ବିଟେକ ତ କରୁଛି କଲେଜ ସଇଲାଣି ନା ବିଟେକ ହଁ ସେମିତି ବୁଲାବୁଲି ଚାଲିଚଛି ଚାରିଟା ବେଳେ ସନ୍ଧ୍ୟା ବଳେ ଡେଲି ବୁଲାବୁଲି ଆଉ ତମର
ହୁଁ ମାନେ କୁଆଡେ ଖେଳ ପଡିଆକୁ ଯାଅ ନା କୋଉଠି ଗୋଟେ ମାନେ ମିଶିକି ବସିକି ଖଟି କର।
ନା ଆଉ ଆମ ଏମତି ବୁଲାବୁଲି ଷ୍ଟାଡିୟମ ଆଡେମର ଯାଉ ତାପରେ ଆସି ପୁଣି ଗୋଟେ ଜାଗାରେ ଆମର ଖଟି ହୁଏ ସେଠି ଘଟି ଘଟି ବସ କରିବୁ ବୁଲାବୁଲି ସେମିତି ଚାଲିଲେ ଆଉ ଯେମିତି ଲିଆ ଯିବା କଥା ଆଉ
ବି ସେମିତି ଯେ କିନ୍ତୁ ଟିକେ ଅଲଗା ପ୍ରଣାଳୀରେ ହୁଏ ଆଉ ଚାରିଟା ବେଳେ କ୍ରିକେଟ ଖେଳିବାକୁ ଯାଉ ହାରି ମାନେ ଦିନେ ତ ଖରା ଦିନ ଏଇନେ ଆଉ ବଡ ପଡିଆରେ ଏତେ ଖେଳି ହୁଏନି ଏ ସ୍କୁଲ ଭିତରେ ଆମେ ଖେଳିବୁ। ଆଉ ରାତିରେ ଭଲିବଲ ଖେଳୁ।
ଆଚ୍ଛା!
ସକାଳୁ ଇଏ ହୁଏ ଆଉ କଣ ଏପଟେ କଣ ତମର ଭାଇ ପ୍ରସିଦ୍ଧ?
ହଁ ସେମିତି ଚାଲିଛି ଯେମିତି ହଁ ଦହିବରା ଆମର ଆଉ ତମର।
ଆମର ତ ଖାଲି ବରା ଆଉ ଆମ ବରା ହେଲେ ତମର ଦହିବରା ହବ ଆଉ।
ହଁ
ଆଉ ବରା ନହେଲେ କେମିତି ଦହିବରା ହବ ଆମେ ଆଗେ ନା ଆଉ ଯାହା ହେ ହେଲେଵି ଆ
ହଁ ବରା ତ ସେ ବରା
ଦହିବରା ହବ ଆଉ ବିନା ବରାରେ ଦହିବରା ହେଇପାରିବନି ।
ଖାଲି ବରା ନା ।
ବରା ଆଉ ଆମର ମଗ୍ଜି ଗୋଟେ ଅଛି। ମଗଜି ଗୋଟେ ଲଡୁ ହଁ। ସେଟା ଗୋଟେ ମାନେ ତିଆରି ହୁଏ ମଗଜି ଟା ଖୁଆ ପଡିକି ଟିକେ ଗୁଜୁରାତି ପଡ଼ିକି ଗୋଟେ ଗୋଟେ ଗୋଟେ ଲଡ଼ୁ ତିଆରି ହୁଏ ଯେମିତି କାଜୁ ରେ ଗୋଟେ ହୁଅନ୍ତି ମାନେ ପେଡା ଟାଇପ ର କିନ୍ତୁ ମଗ୍ଜି ଟା ଗୋଟେ ରସଗୋଲା ଟାଇପ ର ତିଆରି ହୁଏ ଗୋଟେ ଲଡୁ ଆକାରରେ ସେଇଟା ହୁଏ କିନ୍ତୁ ଏଟା ଆମର ଏଠି ପୁରା ଫେମସ୍।
ଏଇଟା କୋଉଥିରେ ତିଆରି ହେଇଥାଏ?
ଏଇଟା ଖୁଆରି ମାନେ କ୍ଷୀର ଟାକୁ ଗରମ କରିକି ପୁରା ଯୋଉ ରାବିଡି ଟାଇପର କରିବେ ରାବିଡ଼ି ଟାକୁ ଆହୁରି ଗରମ କରିବି ମାନେ ଗରମ କରିକି ପୁରା ଶୁଖିଲା ଟାଇପ ର ସେଟାକୁ ଶୁଖେଇକି ପୂରା ପାଉଡର କରିଦେବେ
ଆଛା
ରାବିଡ଼ି ଟା ଯେତେବେଳେ ସର ଫର ସବୁ ମିଶିକି ପାଉଡ଼ର ଭଳିଆ ହେଇଯିବ ସେଇ ସେଇଟା ହିଁ ହେଲା ଖୁଆ।
ଓହୋ
ଯଦି ମାନେ ପାଣି ଟିକେ ଟିକେ ରହିଲା ସେଟା ରାବିଡ଼ିରେ ପରିଣତ ହେଇଯିବ
ଆଚ୍ଛା ପୁରା ଶୁଖିଲା କରିବାକୁ ପଡିବ ଆଉ ନା ପାଉଡ଼ର ଭଳିଆ ଆଉ
ହଁ ପୁରା ଶୁଖିଲା କଲେ ସେଇଟା ଖୁଆ ସେ ଖୁଆରେ ହିଁ ତିଆରି ହୁଏ ଖୁଆ ଯୋଉ ଜିନିଷ ଟା ମାନେ ପୁରା ବଢିଆ ଜିନିଷ। ସେ ମିଠା ଟା ପୁରା ଖାଇବ ରସଗୋଲା ଠୁ ରସଗୋଲା ସହିତ ତ ସମାନ ତାକୁ କରିହବନି କିନ୍ତୁ ବହୁତ ପୁରା ଆତ୍ମା ଶାନ୍ତି ଲାଗିବ। ତମେ ଜାଣିପାରିବନି ଏଟା ତିଆରି ହୁଏ କୋଉଥିରେ
ହୁଁ
ଖୁଆ ଆଉ ମଇଦା ଏମିତି ମିଶେଇକି ତାକୁ ତିଆରି କରନ୍ତି ମଞ୍ଜି ଲଡୁ।
ଆଛା ନାଇଁ ତା ଏ ଶୁଣି ନଥିଲି ଦେଖିବା ଗଲେ କେବେ ଖାଇବା ଆଉ
ହୁଁ ଆଉ ତମର ସେପଟେ ଦୀପାବଳି କଣ କେମିତି ପାଳନ କରନ୍ତି।
ହଁ ଏଇଠି ପୁରା ଧୁମଧାମ ରେ ହୁଏ ପୁରା ଘର ଫର ସଜାଇକି ଲାଇଟ ମାଇଟ ରେ ହ ବାଣ ତ ବାଣ ତ କେତେ କଷ୍ଟରେ କିଣା ହୁଏ ଏପଟ ତ ପ୍ରାୟ ପୋଲିସ ଫୋଲିସ ସିଜ କରିଦିଏ। ଅଧିକ ବାଣ ଯୋଉମାନେ ଆଣିଥିବେ ବଡ଼ ବଡ଼ ବାଣ
ହଁ ସେପଟେ ପୁରା ମାନେ କୁହେନା ସହର ଅଞ୍ଚଳ ସେମିତି ରହିବ? ଆମର ଗାଁ ଗହଳି ଏଠି କଣ? ପୁରା ଖୁଲମଖୁଲା ବାଣ ବିକ୍ରି ହୁଏ ଗାଁ ରେ। କିଛି ଅସୁବିଧା ନାହିଁ। ହାତ ତିଆରି ସବୁ ନିଜେ କରନ୍ତି କାଉଁରିଆ କାଠି ଆମର ଜଳା ହୁଏ ଏଠି ବଡ ବଡୁଆ ଡକା ହୁଏ ଆଉ ଆମ ଗାଁ ରେ ଗୋଟେ ପର୍ବ ଅଛି।
ଆଚ୍ଛା।
ମାନେ ସେ ପର୍ବର ନାଁ ହେଲା କୁଲା ଡାଉଁ ଡାଉଁ। ପର୍ବ ସେଇଟାକୁ କୁହନ୍ତି।
ଓ ହୋ।
ମାନେ ଗାଁରେ ଯେତକ ସବୁ ପୁରା ଛୋଟ ଛୁଆ ନୁହନ୍ତି ଏ ଯୋଉ କୋଡିଏ ବର୍ଷରୁ ତିରିଶ ବର୍ଷ ସବୁ ଅବିବାହିତ ପିଲା ଯେତେକ ସବୁ।
ହଁ ହଁ।
ହଁ ସେମାନେ କଣ କରନ୍ତି ନା ଗାଁ ରେ ଦୀପାବଳି ସରିଗଲା କାଉରିଆ କାଣ୍ଠି ଜାଳିଦେଲେ ସମସ୍ତେ ଜେଜା ଘରେ ଜେଜା ଶୋଇଥିବେ। ରାତିରେ ପୁରା ଟ ଟାଲ ପୁରା ଗାଁ ଟା ଯାକ ଅନ୍ଧାର କରାଯିବ। ପୁରା ସବୁ ଲାଇନ କଟାଯିବ। ହୁଁ ପୁରା ଲାଇନ ଆଗେ ଯାଇକି ସବୁ କଟାଯିବ। ପୁରା ମଟରରୁ। ଲାଇନ୍ କଟ ଯିବ ଗାଁରେ ଯୋଉମାନେ ସବୁ ଆମର ଥାଆନ୍ତି ତି ଅଜା ସେ ଜେଜେବାପା ସବୁ ଯେତେକ ଭାଣ୍ଡେଇ ଲୋକ ଯୋଉମାନେେ ଚିଡି ବେ ତା ବୋଲି ନୁହଁନ୍ତି କି ଯେ ଚାଲି ପାରୁନଥିବ-
ହଁ
ଭଳିଆ ନୁହନ୍ତି ଯେ ଷ୍ଟ୍ରଙ୍ଗ ଟିକେ ଥିବ- ଶୋଧି ପାରୁଥିବ ଦଉଡିକି ତଟି ପାରୁଥିବ ସେଇଭଳିଆ ଲୋକଙ୍କୁ କଣ କରା ହୁଏ ନା ତାଙ୍କୁ ଚିଡା ହୁଏ। ବାଣ ମାରିକି ତାଙ୍କୁ ଘରୁ- ତା ଘରୁ ପୁରା ମାନେ ମୁହଁରେ- ଗାମୁଛା ଫାମୁଛା ଗୁରେଇ- ଯାଇଥିବ ଯେମିତି କେହି ଚିହ୍ନି ପାରିବେନି ତା ପରଦିନ ସକାଳୁକୁ କାହା ଘରକୁ କେହି ଯାଇକି କହିପାରିବନି ଯେ- ୟା ପୁଅ ଆସିକି ମତେ ଏମତି କରୁଥିଲା ସେ ଏମିତି କହୁଥିଲା ଆ ପୁରା ମୁହଁରେ ଗାମୁଛା- ଗାମୁଜା ଭିଡ଼ିକି ଯିବ ପୁରା ମିନିମମ ତିରିଶ ଚାଳିଶ ଚସ୍ ପିଲା ଯିବେ ଏକା ସାଙ୍ଗେରେ ଲାଇନ ସବୁ କଟା ହେଇଥିବ ସମସ୍ତଙ୍କ ହାତରେ ଟର୍ଚ୍ଚ ଲାଇଟିି ଥିବ କାରଣ ସେପଟୁ ଟ୍ରର୍ଚ୍ଚ ମାରିବେ ଯେ କେତେବେଳେ ଏପଟୁ ବି ଟ୍ରର୍ଚ୍ଚ ମାରିବୁ ତାଙ୍କ ଆଖି ଯେମିତି ସଏ ବି ଆ ଜାଣିପାରିବେନି। ସେପଟେ ଯୋଉ ଗୋଟେ ଟ୍ରର୍ଚ୍ଚ ଆଇଲେ ଏପଟୁ ପାଞ୍ଚଟା ଟ୍ରର୍ଚ୍ଚ ଯିବ ତାଙ୍କ ଆଖିକି ହାତରେ ଗୋଟେ ଯେଉଁ କୁଲା ଜାଣିଥିବ
ଓଲା ନାମ
ଏଇ ଯୋଉଁ ଚାଉଳ
ହଁ ହଁ ହଁ ଜାଇଁଲି ଜାଇଁଲି କୁଲା ହଁ
ସେଇ କୁଲା ଗୋଟେ ଥିବ ପ୍ରାୟ ସମସ୍ତଙ୍କ ହାତରେ ନୁହେଁ ଜଣ ଜଣଙ୍କ ହାତରେ ସେ ଧରନ୍ତି ସେଇଟା ଗୋଟେ ନିୟମ ଥାଏ ଆମ ଗାଁ ରେ କୁଲା ଆଉ ଗୋଟେ ଏ ଟିଣ ଆଉ ପେଁକାଳୀ ଯୋଉ ବଡ଼ ବଡ଼ ପ୍ଲାଷ୍ଟିକର ଯୋଉ ପେଇଁକାଳି ଆସିଛି, ସେଇ ପେଁକାଳୀ ପେଁକାଳୀ ତ ମିନିମମ୍ କୋଡିଏଟା ଖଣ୍ଡେ ପେଁ କାଳୀ ଏକା ସାଙ୍ଗରେ ବାଜିବ ପୁରା ସେ ଲୋକ ଯୋଉ ଲୋକ ନଚିଡିବା କଥା ବି ତାକୁ ଯେମିତି ଚିଡାହବ ତାର ସବୁ ଯେତେକ ମାନେ ସେ ଯେତେକ ସବୁ ଖରାପ କାମ କରେ ଯୋଉଟା ଲୋକଲୋଚନକୁ ଆଣା ହୁଏନି। ଧରିନିଅ ତାର ସବୁ ଯେତେ ତାକୁ ଦି ନମ୍ବର କାମ ଦଉ ସବୁ ସେଦିନ ପର୍ଦ୍ଦାଫାଶ କରାହେଉ ସେ ଲୋକଟା ଅଟୋମେଟିକ କି ଯେମିତି ତେ ଚିଡେ ଚିଡ଼ିକି ଖାଲି ଶୋଧିବ ଶୋଧିକି ଟେକା ସେ ବାଡିରେ ପଥର ଯାହା ହାତରେ ପଇଲା ସିଏ ମାରିକି ତଡେ ପିଲାଙ୍କୁ ସେଇ ତଡିବାଟା ହିଁ ମଜା
ରାତି କେତେଟା ଏମତି
ରାତି ବାରଟା ପରେ ଲାଇନ କଟିବ ଲାଇନ କଟିଲା ମାନେ ଲ ଲୋକ ଜାଣିପାରିବେ ଯେ ଛୁଆ ଏଇନା ଆସିବେ କିନ୍ତୁ ସମସ୍ତଙ୍କ ଘରୁ ସବୁ ବର୍ଷ ଆଉ ସମସ୍ତଙ୍କ ଘରୁ ଗୋଟେ ଗୋଟେ ଛୁଆ ଯାଇଥିବେ କେହି କାହା ପିଲା ନା କେମିତି କହିବେନି
ହୁଁ ହୁଁ
ପୁରା ମୁହଁରେ ଗାମୁଛା ଫାମଛା ଭିଡିକି କଳା ସାର୍ଟ ବୁଟ ନହେଲେ ଚପଲ ଦୌଡିଲା ଭିତରେ କାହା ପାଦ କାଡିି ମାଡି ହେଇକି ଯଦି ଚପଲ ରହିଗଲା ବି ସେ ଚପଲ ଟା ନେଇକି ତାଙ୍କ ଘରକୁ ବି ଯାଇ ହବ
ଆଛା
ସୁପୁ ପିନ୍ଧିକି ପୁରା ଯାଇଥିବେ ବୁଟ ପିନ୍ଧିକି ପୁରା ମଜା ଅଲଗା ପ୍ରକାର ହୁଏ ଧନ୍ୟ ଗୋଟେ ଲୋକ ଅନ୍ୟ ଗୋଟେ ଲୋକ ସହିତ ସମ୍ପର୍କ ରଖିଛି। ତାଙ୍କ ଘରେ ସେଇ କଥାଟା ଜାଣିନାହାନ୍ତି। ସେଦିନ ରାତିରେ ସେଇ କଥାଟା ହିଁ ଆମେ ତାଙ୍କୁ ଚିଡ଼େଇକି କହିଥିବୁ ଯେମିତି ତାଙ୍କ ଘର ଭିତରେ ବି କଳି ଝଗଡ଼ା ହେଇଯିବେ ସେଇଟା ହିଁ ମଜା ତାପରେ ସିଏ ତ ଅଜା ଜଜ ଅ ବୟସର ଲୋକ ତା ପର ଦିନ ସକାଳୁ ସେ ସେମାନେ ଯେଉଁମାନଙ୍କୁ ସବୁ ଚିଡ଼ିଡ଼ଆ ହେଇଥିବ ସମସ୍ତେ ତାଙ୍କୁ ନୁହେଁ ମାନେ ଉ ପ୍ରତ୍ୟେକ ସାହିରୁୁ ଜଣେ ଦି ଜଣେ ଏମିତି ଥାଆନ୍ତି ଛଆ ମାନଙ୍କର ଯୋଉ ଗେଲ କଥଟା ମାନେ ରାଗି ଟିଙ୍ଗାଳିଆ ଲୋକ
ଆଛା
ଯେ ସେଇମାନଙ୍କୁ ଚିଡେଇଲେ ମାନେ ତାଙ୍କୁ ପିଲାମାନେ ଦିନରେ ଡରୁଥିବେ କିନ୍ତୁ ରାତିରେ ସେଇମାନେ କୋଠ ବଦଳା ଟା ନିଆ ହୁଏ। ଚିଡେଇକି କେବଳ ବର୍ଷକୁ ଥରେ ବର୍ଷକୁ ଥରେ ସେ ଲୋକମାନେ ବି କେବଳ ସେଇ ରାତିରେ ଯାହା ସୋଧିବେ ତା ପରଦିନ ଶଧିବେ କିନ୍ତୁ ଦି ଦିନ ଗଲା ପରେରେ ଆଉ କିଛି ନାହିଁ ପୁଣି ଯେମିତି ଥିଲା ସେମିତି ହେଇଯିବ
କେହି ଜାଣିପାରିବେନି କିଏ କ ଆସିଥିଲେ ଆଉ
ପାରିବେନି ଆଉ ଏମିତି ବି ମାନେ ଯୋଉମାନେ ଯାଆନ୍ତି। ସବୁ ସେମାନେ ବି କଥା ହେଇଥିବେ। ଯଦି କେହି କାହା ନାଁ ଧରିକି ବି ମଝିରେ ଡାକିବେନି। ହଁ ତମ ନାଁ ଗୋଟେ କିନ୍ତୁ ସେଠ କି ଡକା ହବ ଆଉ ଗୋ ହେ।
ହଁ ନହଲେ ବଲେ ଧରା ପଡିଯିବ ନା ଦେଖି
ପ୍ରକାର ମଜା ଟିଣ ବାଡେଇକି ପେଁ କାଳି ଫୁଙ୍କିକି ଲୋକମାନେ ପୁରା ଚିଡିଲା ପର୍ଯ୍ୟନ୍ତ ଲୋକ କୁରେ କୁରେ ଉଠନ୍ତିନି ଘରୁ ତାଙ୍କୁ ଉଠାବ ତାଙ୍କ କବାଟ ପାଖରେ ନେଇକି ବାଣ ଲଗେଇଦବୁ, ତାଙ୍କ ଝରକା ପଟେ ସେ ଯୋଉ ଲଙ୍କା ବାଣ ଲଗେଇକି ଗଳେଇ ଦବୁ। ମାନେ ପୁରା ଅଲଗା ପ୍ରକାର ଗୋଟେ ସେମାନେ ଗୋଟେ ମାନେ ବାଧା ଇଏ କରିକି ଆଣିବୁ ତାଙ୍କୁ ବାହାର କରିବୁ। ଆଉ ଯିଏ ଥରେ ବାହାରିଲା ସିଏ ଆଉ ଘର ଘରକୁ ଯିବନି କାରଣ ତାକୁ ଏମିତି ଅତ୍ୟାଚାର ହେଇଥିବ ଯେ ସିଏ ନ ଶୋଧିକି ହିଁ ରହିପାରିବନି ।
ଆଉ ଏତେ ରାତିରେ ବାରଟା ପରେ ଆଉ
ବାରଟା ପରେ ସେଟା ପୁଣି ହବ ସରିବ ସକାଳ ଚାରଟା ସାଢ଼େ ଚାରଟା ଭିତରେ ଆମେ ସାରିଦବୁ।
ଆଚ୍ଛା।
ଏ ଚାଟା ସେଇ ରାତି ଥିବ ଘରକୁ ସମସ୍ତେ ଆସିବୁ। ଆଉ ଲାଇନ୍ ଦବୁନୁ କେହି। ଯୋଉ ଲାଇନ୍ କଟିଥିବ ସେଟା ତା ପର ଦିନ ଯିଏ ଯାଇକି ଦବ ଆଉ। ଲାଇନ୍ କେହି ଦିଅନ୍ତିନି, ତା ପରଦିନ ଦିଆ ହୁଏ ଆଉ। ଦିନ ହେଲେ ଯାଇକି ଦେବେ ଆଉ। ରାତି ଥିବ ଘରକୁ ଆସିବ, ଯଦି ସକାଳ ହେଇଗଲା ଘରକୁ ଆସିଲ ରାସ୍ତାରେ କାରଣ ଲୋକ ବୁଲୁଥିବେ ଲାଇନ୍ କଟି ଯାଇଥିବ ଗରମ ବି ହଉଥିବ । ଆ, ଯିଏ ଧର ପିଲା ସିଏ ପୁଣି ସମସ୍ତଙ୍କ ନାଁ କେହି କାହା ନାଁ କହିବେନି।
ଆଚ୍ଛା।
ସେଇଥିପାଇଁ ପୁରା ଛୋଟ ପିଲାଙ୍କୁ ନିଆଁ ହୁଏନି ଆଉ।
ଉଁ ହୁଁ ଚେଡା ବଡ ପିଲି ଛୋଟପିଲାମାନେ ଧରା ପଡିଯିବେ ଯଦି ଗଲା।
ଧରା ପଡିଯିବ ଉଁ, ଅଲଗା ପ୍ରକାର ମାଡ଼ ହବ ତାକୁ।
ହଁ ରାତି ବାରଟା ପରେ କିଏ ଶୋଇଥିବ ଏହି ସବୁ କାମ ହବ ନା। ଯିଏ ନାଇଁ ସିଏ ତ ମାରିିବ ଧରିକି।
ହଉ ହଉ ଭାଇ ମୁଁ ରହୁଚି।
ହଁ ଠି